ଙ୍କ କରୁଚୁ?
ମୁଁ ଏଇଠି ଘର ଆଡେ ଯାଉଚି ଯିବି। ନାଇଁ ଦାଣ୍ଡ ପଟେ ଅଛି ଆଉ ଘରକୁ ଯାଇନି ଯିବି।
ମତେ ଏଠି ବସିଚି ଆଉ କଣ କରିବି ବସିକି ଉଁ ଦିଦିର ଦିଦିର ମୋର ବସିକି ଦେଖୁଚୁ ଆଉ ଫୋନ।
ଅ ଫୋନ ରେ କନ୍ କନ୍ ମୁଭିଈ ଦେଖୁଚି?
ଉଁ।
କଣ ଫିଲ୍ମ ଦେଖୁଚୁ ମୁଭି?
ଫିଲିମ୍ ନ ସେଇ ଅଧିକ ସିରିଏଲ ଦେଖୁଛୁ।
ସିରିଏଲ।
ହଁ ଓଡିଆ ସିରଏଲ ହେରିକା ନୁଆବୋହୁ।
ଅଁ।
ବଡ ବୋହୂ ଆ କଣ ସିରିଏଲ୍ ନାହିଁ କି। ଭାଗ୍ୟ ତ କଣ କରୁଚୁ ମ?
ଏଇଠି ଅଛି ଆଉ ତୁ ଆସେ ମୁଁ ଅଛି।
ହାଁ କାହାକୁ ଡାକୁଛୁ ମ?
ନାଇଁ ମ ଏଇ ଯୋଉ ଏଇ ଯୋଉ ଆଙ୍କ ଯୋଉ ମୋ ସାଙ୍ଗଟେ ପୂଜା ନୁହ କି ତା ଭାଇ ଆସିଥିଲା ତ।
ଓହୋ ସେ କଣ ତୋ ସାଙ୍ଗ ହେଇଗଲାଣି କିରେ?
ଆରେ ସାଙ୍ଗ କଣ ସେ ଆସିଥିଲା କହିଲା ଭାଇ ଗଞ୍ଜିଟା ଦେଖିଲ ଭଲ ଲାଗୁଛି କି ନାଇଁ। ମୁଁ କହିଲି। ହଁ ଭଲ ଲାଗୁଚି ନା କହିବନି ଘରେ କହୁଛନ୍ତି ଗଞ୍ଜିଟା ଭଲ ଲାଗୁନି ଯାଉଛି ଫେରେଇବାକୁ ମୁଁ କହିଲି ହଉ ଯା ଫେରେଇକି ଆଣୁ କହିଲି ଆଉ।
ହୁଁ ଆଉ ଖେଳିଲା ଟାଇମ୍ ରେ ସିଏ ଖେଳେ?
ନାଇଁ ସେ ଖେଳେନି ତାକୁ ଖେଳ ଆସେନି ଆସେ ଯେ ସେ ଖେଳେନି ଆଉ।
ଉଁ ହୁଁ ଆଉ ସେ କଣ ପଢୁଚି?
ଉଁ ସେ ଏବେ। ସେ ପରା ଏବେ କମର୍ସ ପଢିବ।
ଉଁ ତା ଦଶମ ଏବେ ରେଜଲ୍ଟ ବାହାରିଥିବ ନା।
ହଁ।
ହୁଁ ହୁଁ କମର୍ସ ପଢିବ ନା। ତା ସାଙ୍ଗସାଥି କିଏ ଅଛନ୍ତି ଗାଁ ରେ?
ତା ସାଙ୍ଗସାଥି କାଇଁ ମ ତ ମାନେ ଆମ ଗାଁରେ ହେଲେ। କାମ କି ଏଇ ଯୋଉ। ଖାଲି ଏଇ ଯୋଉ ମାନେ ଆମ ଗାଁ ଝିଅ ଗୁଡି ଟା ଅଛି ଆଉ ହେପଟେ। ହେପଟେ ହଁ ଗୋଟିଏ ତ ସିଏ ଦଶମ ଆଉ କେହି ସେତିକି ଆଉ କେହି ନାହା
ହୁଁ।
ହୁଁ ଦଶ ମୀ
ଆଉ ଯିଏ ନଣ୍ଡା ତା ତା ନା କଣ ସିଏ ଆସୁନି?
ହଁ ଲଣ୍ଡା ସେ ସେ ବୁଲୁଚି।
ଆଉ କଣ ବୋ ଖେଲି ଯାଉଛ?
ଖେଳ ହଉଚି କି ଖେଳ ହବ ରା ତିରେ ହବ ଆଉ।
ଠିକ୍ ହେଲା।
ଏ ଶଟ୍ ବାଉଣ୍ଡ୍ରି ମ ମାନେ ଯୋଉ ଖାଲି ଜଷ୍ଟ ଟିକେ। ମାନେ ଥ ତା ଟି କି ଖେଳ ମାନେ ଜଷ୍ଟ ସାଇଡରେ ସାଇଡରେ ଦେ ଉଡିକି ପଇଲା ଆଉଟ ଯଉ। ଗାର ପକେଇ ଯଉ ଖେଳୁନା କି।
ହଁ ହଁ।
ଆଃ ସେଇଟା।
ଉଁ ହୁଁ ଆଉ ମନ୍ଦିର ଖେଳା ଖେଳୁନାହାନ୍ତି।
ମନ୍ଦିରକୁ ଯିବି ବା ମନ୍ଦିରରେ ଖେଳ ହବ।
ସବୁଦାଁ ଖୋଲା ହଉଛି?
ହଁ ଏ ବର୍ଷା ତ ଏ ଉଠେଇଚି ବର୍ଷା।
ହୁଁ ଏବେ ବର୍ଷା ଉଠେଇଛି?
ଆ ହଁ ପୁରା ଯୋର ସେ ଉଠେଇଚି।
ତାର ବଡ଼େନି?
ନାଁ।
ବିଜୁଲି ମାରୁଚିକି କିି?
ନାଇଁ ବିଜୁଳି ମାରୁନି କିନ୍ତୁ ପୁରା ଉଠେଇଛି ଜୋରସେ ପୁରା ତାର ଟୋଟାଲକୁ ଟେ ହେଲେ ବି ପଡିନି।
ଏ ହାତ ପଡିନି ନା ମୁଁ ତ ଏବେ ଘରେ ବସି ଜେ ଏବେ ଯାଉଛି ପଢା ପଢି କରିବ ନା ପରୀକ୍ଷା ଆସିଲାଣି। ନହେଲେ ବ୍ୟାକ ଲାଗିଯିବ।
ହଁ ହଁ ଆମେ
ପରୀକ୍ଷା ଦେଇଛି ସବୁ କ୍ଲିଅର ହେଇଯାଉ ଆଉ
ହୁଁ ମୋରତ ଥା ଜଉ ସେମିଷ୍ଟାରଟା କ୍ଲିଅର ହେଇଯାଇଛି।
କାର?
ମୋର।
ହଁ ଅ। ଏରା ହେଇଛି ଯେମିତି ପଡିଚି ହେମିତି ପଢାପଢି କରରେ ପୁଅ ଫୋର ସେମିଷ୍ଟାରେ ଫାଇବିି ସିକ୍ସିଟା ଆହୁରି ଅଛି ନା ବାକି।
ମେରସବୁ ସେମିସ୍ଟାର କ୍ଳିଅର ହେଇଯାଇଛି।
ହୁଁ ପଢାପଢି ଯେମିତ ଏଇଟା ଯେମିତିବି ଇଏ କଲୁ ସେଇଟା ହେମିତି କରିଦେଲେ ବାଆ ପାସ୍ କରିଦେଲେ ମନ ଗୋଟେ ଶାନ୍ତି ଲାଗିବ ହଁ ତ ଆଉ ଥରେ ରିଭାଇଜ କରିପାରିବୁନି ଏତେ ଆଉ ଥରେ ପଢିପାରିବୁନୁ।
ହୁଁ ପଢିବାରେ କିଛି କଥା ନାହିଁ ମାନେ କଣକହିଲୁ ଦେ ପଢିବାରେ କିଛି କିଛି ନାଇଁ ମାନେ କଣ କହିଲ ମାନେ ଗୋଟେ ତଳ ଶେକ୍ସନଙ୍କୁ ଗଲା ମାନେ ମାନେ କେନ୍ତି ଗୋଟେ ଲାଗିବ ମାନେ ହେଇ ପାଠଟା ପଢିଯିବୁନି ତୁ କିନ୍ତୁ ହେଇଟା ଏକ୍ଜାମ ହିଁ ଦବୁ ତୁ କିନ୍ତୁ ହେ ପାଠ ପଢିବୁନି ସତ କଥା। ପାଠ କେମିତି କେତେବେଳେ ପଢିବୁ।
ନାଇଁ ମାନେ କଣ କହିଲୁ ଯଦି ମୋର ଯେତେ ପରୀକ୍ଷା ପଇଲା ତାପରେ ମୋ ସାଙ୍ଗରେ ସୋମନାଥ ପଡେ। ମୁଁ ତାଠୁ କଣ କହିବି ପଢିଲା ଟାଇମରେ ମତେ କହିବ କଣ ପଢିଚୁ? ମୁଁ କହିଲି ତୁ ନାହୁଁକି ମତେ ସବୁ ଦେଖେଇବ ସେ ପରୀକ୍ଷାରେ ମତେ ବତେଇଦବ।
ହଁ ଅ।
ମୁଁ ଭଲ ସାଙ୍ଗଟେ ପାଇଛିରେ ପୁଅ। ଆଉ ଏବେ ମତେ ଫୋନ କରିଥିଲା ଯେ ଆଉ ପେଲିିର ମାନସିକ ହଉଛି ଆଉ
କାଇଲିଜିରା।
ପିଲିଂ ସୋମନାଥ ର ପିଲିଂ।
ଆ।
ମୁଁ କହିଲା ତୁ ଯିବୁନୁ କହିଲା କେମିତି କୋଉ ମୁହଁରେ ଦେଖି ଯିବିମ।
ହୁଁ ଆମ ଏଇପଟିଆ ନୁହେଁ ଦେଇ ଆମ ଏଇପଟେ ନୁହେଁ ବସ ଚାଲିଲାଣି ଆମ ବ୍ରିଜ ପଟେ।
ହଁ ଅ।
ହଁ ଯକାଳ ବସ
ବାରିପଟେ ଯୋ
ବାରିପଟେ ରୋଡ୍ ହବ ବାରି ପଟେ ହେଇ ଅଧା ଯାଙ୍କେ ତ
ସେଟା ତ ଅଧାରେ ଅଛି ନା
ହଁ ଦାଇ ଜଣେ ଅଛି ଲଣ୍ଡା ହେରିଆଙ୍କୁ କହି ଲଣ୍ଡା ଟା ଦେ। ଏଉଠୁ ହବ ଆଉ ସେଇଠୁ ସେଇଠି ହବ ଯେ ଏଇ ଯୋଉ ହେଇଠୁ ଦେଇଚୁ ପରା ଏଇ ଯୋଉ ର
ନଣ୍ଡା ଘର ଯାଏ ଆହୁରି ହେଲାନି?
ଲଣ୍ଡା ଘର ଯାଏ
ଓ ହଁ ହୁଁ ଆଉ ଯେ ହେପଟେ କିଏ ଯିବା ଆସିବା କରୁଛନ୍ତି?
ଦେଇ ଘର ଲଣ୍ଡାଘର ମାନେ ପାଖାପଖି ବାବୁ ଭାଇନା ଘର
ହଁ ମୋ ଏକା। ଆଉ ଏପଟେ ଯିବା ଆସିବା କିଏ କରୁଛନ୍ତି?
ଉଁ,
ଯିବା ଆସିବା ଏପଟେ କିଏ କରୁଛନ୍ତି?
କୋଉ ପଟେ ଉଁ, ନା ହେଇ ପଟେ ଇଏ ଦାଦା ଦାଦା ହେରକା ଯିବାଆସିବା କରଛନ୍ତି ଆଉ।
ଗାଡି ନେଇକି ଯାଉସନ୍ତି ଆଉ, ଆସିଲା ଗୋଟେ ଦିଟା ଯେତେ ଟା ଆସ ଯେ ଆସୁଛନ୍ତି, ଏପଟେ ଆସୁଛନ୍ତି ଦେରି ଆଉ ଦାଣ୍ଡପଟେ ଆଉ କିଏ ଏତେ ଆସୁନି, ବାରିପଟେ ଖୋଲା ହେଲାଣି ନୂଆ ରାସ୍ତା ନା?
ହେଇପଟେ ଏ ବାରିପଟେ ଏଇ ଯେ ରାତିରେ ଆସୁନାହାନ୍ତି, ରାତିରେ ଭୟ ଲାଗୁନି, ସେ ଯାହେଲେ ଆ ଲାଇଟ୍ ହେକା କିଛି ଲଗା ହେଇନି ନା
ତୋମର ତ ଗାଡି ଅଛି ନା, ପୁଅଟେ କଣ ଦରା ଦରିବ ମୋ।
ହଁ ଡରିବ ଏଟା ମାଟି ରୋଡ୍ କୁ ମାନେ ରୋଡ୍ ବେଶୀ ଆଉ ଇଆଡକୁ ମା ଟି ହେଇଚି ନା ଅଧା, ଆ କିଏ ଯଦି ଭୂତ ଫୂତ ଥିବ ବେ ଠିଆ ହେଇ ପଇଲା। ଏକାଥରେ
ନା ମୋ ମୋଟ ଠିଆ ହେଇ ଆଉଛି।
ହୁଁ, ହୁଁ।
ଆଉ କଣ ଖାଇଛୁ?
ମୁଁ ମୁଁ ଚାଉମିନ୍ ଥିଲେ।
ଆଉ ବୋଉ କଣ କରୁଛି?
ବୋଉ ଏଇଟି ବାହାରେ ବସିଛି ଯେ କି ଘରକୁ ଗଲାଣି କେଜାଣି।
ଉଁ, ହୁଁଁ, ବୋଉ ଦେହ ଭଲ ଅଛି?
ହୁଁ। ତୋର ଦେହ ଭଲ ଅଛି? ନାଇଁ ବାପା କୁଆଡେ ଗଲେ ଭାରି।
ହୁଁ, ମୁଁ ତ ସକାଳେ ଫୋନ୍ କରିଥିଲି ଯେ କାହିଁ ଉଠେଇଲାନି ତ।
ହୁଁ, ଆଉ ମୋବାଇଲ୍ ଟା ତ ଲାଗୁନି ଆଉ କଣ କରିବା।
ଫୋନ୍ ଟା ଆସିଲା ଟାଇମ୍ ରେ, ବାପା କୋଉଦିନ ଆସିବେ କି?
ବାପା କେଇଜାଣେ କୋଉଦିନ ଆସିବେ କହୁନାହାନ୍ତି।
ହୁଁ, ଆସିଲା ଟାଇମ୍ ରେ ଫୋନ୍ ଟା ଦେଖିବୁନା ରାଥ ଆଉ ଗୋଟେ କିଣିବାକୁ ପଡିବ ଆଉ। ହ
ହୁଁ।
ହୁଁ, ଆଉ ବାହାରକୁ ଯାଉଛନ୍ତି ଫୋନ୍ ଟା ଖରାପ ହେଲେ କେମିତି କଣ କରିବୁ ନା।
କହୁ କହୁ ବାପା କଲ୍ କଲେଣି।
ହଁ।
ହଁ।
ଆଉ କରନି କିଛି
ନାଇଁ ମ।
ଆଉ କୁଆଡେ ବୁଲା ବୁଲି କରିଛୁ।
ହଁ
ପରେ ବୁଲାବୁଲି କରୁଛୁ?
କାଇଁ ମୁଁ କରେ ବୁଲି ଯାଇନ ଏଇଦ ଖାଲି ମ ବୁଲଛି ଆଉ
ଆଉ ଗେଲୁ ଲୋ କି ମାନେ ଦାଣ୍ଡ ଗୋଟେ ବସୁଛନ୍ତି।
କଣ?
ଗେଲୁ ଲକି ଆଉ ତୁଳସୀ ଦାଣ୍ଡ ପଟେ ବସିଛନ୍ତି।
ଏଇରା ସେ ଅ ସେ ତାଙ୍କ ଘରେ ବସଛନ୍ତି ଆଉ ବସୁନାହାନ୍ତି।
ଆଉ ଦଣ୍ଡ ପଟେ ବସୁନାହାନ୍ତି।
ହଁ
ଉଁ ହ ଲକିର କୋଉଦିନ ମାରିଛ କିରେ।
ହାର୍ଟରେ ପରା କହୁଛନ୍ତି।
ହୁଁ ହୁଁ ପୂଜା କୁ କହିଲି ଯେ
ବାପା କଲ ଗଲାଣି ଯେ ଧାରା
ହଁ ହଁ ମୁଁ କରିବି ଆଉ ଯୋଉ ଲକି କି କହିଲି ଯେ ପୂଜା କହିଲି ଆଉ ଏଇଠୁ ଗିଫ୍ଟ ନେଇଯିବା।
ହଁ
ଆଉ ଏଇଠି ତ ଅଛି ଆଉ ଏଇଠି ନେଇଯିବା ଦିଦି ତ ଅଛି ଦିଦି ଜାଣିଛନ୍ତି। କେମିତି କଣ ତାଙ୍କ ସାଙ୍ଗସଥି ଦେଇଛନ୍ତି ମୁଁ କହିଲେ ଏଇଠୁ ନେଇଯିବି। ସିଏ କହିଲ ହ ହଉ ଆଉ ମୁଁ ବୁଝି କୋଉ ଦିନ ତ ମାରିଛି କଣ ମୁଁ ବୁଝି ଭଲ ସି
ହଁ
ସେିଏ ଗୋଟେ ଠଙ୍ଗେଇକି କମ କହିଲା ଯେ ମୁଁ କହିଲେ ହଁ ହଉ ମୋତେ କାଲି ପଦିନ କହିବୁ କହିଲେ ହଁ ହଁ ମୁଁ କହିବି ଆଉ
ହଁ
ଆଉ ଟିକ କି ପୁ ଆସ
ହଁ ପୁଅ ନାଇଁ ଆଜି ଆସିନାହନ୍ତି।
ଆଜି ମୁଁ କଥା ହେଇଛି ପୁଅଶହିଁତ।
ପଇ କଥା ହେଇଯିବ କେତେବେଳେ।
ହଁ ହେଇ ଗୋଟେ ଦିନ ହେଲେ କଥା ହେଇଛି।
ହଁ
ତାେ କଣ କରୁଛୁ ଇଏ କରୁଛୁ ତୁ ତ ଭୁବନେଶ୍ଵର ପଳେଇଛୁ ପାଠ ପଢି
ହଁ
ମୁଁ କହିଲି ତୁ ଆସନୁ ପଢିବୁ କହିଲେ ହଉ ଯିବା ଆଉ ଏଠି ବ ଦୁଷ୍ଟ ହଉଛି ବସିକି
ହଁ
ଆଉ ବୋଉ ଖୁଡି ଘରୁ ଯାଉଛି ସନ୍ଧ୍ୟା ହେଲେ
ହଁ ବୋଉ ଏବେ ବାହାର ଅଛି।
ବୋଉ ପରା ଘରେ ଅଛି କହିଲୁ ବାହାରକୁ ଆସିଲାନି।
ନାଇଁ ବାହାରେ ଅଛି ମାନେ ଘରେ ଦାଣ୍ଡ ପଟ ବସିଛି ଆଉ
ହ ହ ହଁ ହଁ କଣ କରୁଛୁ?
ଆଜି କଣ କରିଥିଲ ରୋଷେଇ, ଛାତୁ ନାଇଁ?
ହଁ, ମତେ ଭାଇ କହିଲେ ଆଉ ଆଜି କଣ? ମୁଁ କହଲି, ଛତୁ । କହିଲେ କୋଉ ଛତୁ? ମୁଁ କହିଲି ବଟର ଛତୁ। କହିଲେ ଆଉ ପାଳ ଛତୁ ଖାଉନୁ। କହିଲି ହଁ ଖାଇବି ଯେ ଏଇ ଛାତୁ ଆନିଲି ଖାଇଲି ଆଉ।
ବଟନ୍ ଛତୁ ନାଇଁ?
ହଁ।
ହଁ। ।
ହଁ ହଉ ମୁଁ ରଖୁଛି ଆଉ।
ହଉ ରଖୁଛି।
ହଁ।